ହଁ ଦିଦି କଣ କରୁଚନ୍ତି?
ହେଇ ରୋଷେଇ କରୁଛି ଆଉ ତମ ରୋଷେଇ ସରିଲାଣି?
ନା ସରିନି ଭାତ ବସିଛି ଆଉ ତରକାରୀ ଫୁଟେଇଥାନ୍ତ୍ ଫୁଟ୍ ଫୁଟେଇନି ଆଉ ଫୁଟେଇବି ଆଉ
ଆଉ ରଜ ପାଇଁ କଣ ସପିଙ୍ଗ ଫପିଙ୍ଗ କରି ସାରିଲଣି?
ନାଇଁ ରଜ ତ ଆମର ଏ ବର୍ଷ ହବନି ଆଉ ଟିକେ ଆମର ଅଣସୁଧିଆ ହେଇଯାଇଚି ତ।
ଓହୋ କିଏ କଣ ହେଇଚିକି
ଏଇଠି ଆମର ଜଣେ କୁଟମ୍ବରେ ଜଣଙ୍କର ଡେଥ ହେଇଯାଇଚି ତ ସେଇଥିପାଇଁ
ଓହୋ ତାହେଲେ ଏ ବର୍ଷ ରଜ ହବନି ତାହେଲେ
ହଁ,
ଆଉ ସପିଙ୍ଗରୁ ପଇସା ବଞ୍ଚିଗଲା ଆଉ
ଏ ହ ହଁ ପରା ବାପ ଘରକୁ ଯାଇଥାନ୍ତିଯେ ଆଉ ଯାଇବିି ହବନି।
କଣ ଛୁଟି ମନେଇବା ପାଇଁ।
ହଁ,
ଆଉ ଖରା କୋମିତିଆ ହଉଛି ଆପଣଙ୍କ ଆଡେ।
ପ୍ରବଳ ଖରା ବହୁତବି ଗରମ ଦିନେ ମଝିରେ ମଝିରେ ଯୋଉ ବର୍ଷା ହେଇଯାଉଛି ଟିକେ ଭଲ ଲାଗୁଚି ନହେଲେ ପ୍ରବଳ ଗରମ ହଉଚି।
ହୁଁ ହଁ ଆମ ପଟେବି ସେଇ ଭଳିଆ
ହଁ ବା କଣ କରିବା ଆଉ ସେ ଏସିରେ ଟିକେ ରହିଲାଳୁକୁ ଯେତିକି ଶାନ୍ତି ଲାଗୁଚି ତା ପଛରେତ କଣ ରୋଷେଇବାସ ହବନି ନା ଖାଇବାନି
ରୋଷେଇ ଟାଇମରେତ ଗରମ ଯାହାହଲେ ଗରମ
ହଁ ହ ସେ ରୋସେଇଟା। ହୁଁ ହଁ ଏଇ ରୋଷେଇତ ବେଶୀ ଆଉ।
ହୁ ହଁ ସେ ଖାଲି ରୋଷେଇ କରିକି ଯାହା ଆସିକି ରୁମରେ ଏସିରେ ପସିଲେ କଣ ହବ
ହଁ ହଁ ବାହାରକୁ ଗଲେତ ଯୋଉ ଗରମକୁ ସେଇଗରମ।
ହଁ
ତମର କଣ ସିଝା ହେରିକ ବୋଧେ ଖାଉଥିବ।
କଣ କହିଲେ।
ମୁଁ କହିଲି ସିଝା ହେରିକି ବୋଧ୍ୟେ ଖାଉଥିବ।
ସିଜା
ତମର ଅଣସୁଧିଆଟି
ହଁ ନାଇଁ କୁଟୁମ୍ବରେ ହେଇଚିତ ଆମେ ସିଝା ଫିଜା ଏତେ କରନୁ
ଓ ହୋ
ନିଜ ଘରେ ହେଇଥିଲେ, କରିଥାନ୍ତୁ ଯାହା ଆଉ
ଅ ହ,
ଆଉ
ଆଉ ପୁଅ ଝିଅ ମୁ କହିଲି ପୁଅ ଝିଅ କଣ ଅଛନ୍ତି ନା ନାଇଁ
ନା ସିଙ୍ଗ ସିଙ୍ଗ ସିଙ୍ଗିଲ ନୁହେ ମ୍ୟାରେଡ ଯେ ହେଇନାହାନ୍ତି ହ
ଅ ହ ଏବେ ମ୍ୟାରେଜ୍ କରିଚ ବୋଧେ
ହଁ ହଁ ଏଇ ଦି ବର୍ଷ ହେଇଯାଉଛି ମ୍ୟାରେଜ କୁ ଆପଣଙ୍କର କଣ ପୁଅ ଝିଅ
ପୁଅ
ଅ ହୋ ବାହାଘର କୁ କେତେ ବର୍ଷ ହେଇଗଲାଣି?
ମୋର ଏଗାର ବର୍ଷ ଚାଲିଲା କିନ୍ତୁ ମୁଁ ପୁଅ ମାନେ ରହିଲାନି ଟୋଟାଲ ପ୍ରୋବ୍ଲେମ୍ ହେଲା ଲା ତ ଆଉ ଏଇ ଅଢେଇ ବର୍ଷର ପୁଅ ଆଉ ବାହାଘର ତ ଆଠ ନଅ ବର୍ଷରେ ରହିଲା
ଓ ହୋ
ହଁ ଆଉ ଘରେ ସମସ୍ତେ ଭଲ? ହଁ ଖାଇ ସାରିଲୁଣି ସକାଳୁ ଖାଇଚୁ ଚା ହେରିକା ଜଲଖିଆ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ହଁ ହଁ ଏବେ କଣ କରୁଛ?
କି ଅଛି ଘରେ ଅଛି ଏବେ। ସେଇ ଏକଜା ମ୍ ଫେଗ୍ ଯାମ୍ ପ୍ରିପୋୟାର ହଉଛି ଜବ ପାଇଁ
ହ ହ ମୁ କହିଲି ବୋଧେ ଯବ୍ ଫବ୍ କରିଛ କି କଣ।
ନାଇଁ ଯବ୍ କରିନି
ହଯବେଣ୍ଡ ଜବ୍ କରିଛନ୍ତି?
ହଁ ହଯବେଣ୍ଡ ଜବ କରଛନ୍ତି।
ହଁ ହଁ ବାହାରେ ରହୁଛ ନା ଏଇ ଓଡିଶା ଭିତରେ ଅଛ?
ହଁ ନାଇଁ ସେଇ ଭିତରେ ହିଁ ଅଛି ଆଗେ ଥିଲି ବାହାରେ ଯାଇକି ଏବେ ଥିଲି ଏବେ ପୁଣି ଆସିିଛି ହେରି ଆଉ
ହଁ ହଁ ତମ ଘର କୋଉ ଡିସଟ୍ରିକଟ୍?
ହଁ ଏ ପା ଆପଣଙ୍କ ସେଇ ପାଖାପାଖି ଆଉ
ଆଚ୍ଛା
ହଁ ଆଉ କଣ ରୋଷେଇ କରିଛନ୍ତି?
ଭାତ ଡାଲି ସିଝେଇ ଦେଇଛି ଆଉ ଖଡା ଆଳୁ ଏମିତି ରାହି କରିବି ଆଉ ଶାଗ ଭଜା ହବ ଆଉ ମା ହଁ ତମର କଣ ଜଏଣ୍ଟ ଫ୍ୟାମିଲି ନା ସିଙ୍ଗଲ?
ନାଇଁ ସିଙ୍ଗଲ ଫ୍ୟାମିଲି
ଓ ହୋ ଭଲ
ଜଏଣ୍ଟ ଆଗରୁ ଥିଲେ ସମସ୍ତେ ଜଏଣ୍ଟ ହେଇକି ଏବେ ସବୁ ହେଇଗଲେ ଅଲଗା ଅଲଗା ହେଇଗଲେ ଆଉ
ହଁ ହଁ
ପୂର୍ବରୁ ହେଇଯାଇଛନ୍ତି।
ଆଉ ବାପ ଘରେ କିନ୍ତୁ ଜଏଣ୍ଟ ଫ୍ୟାମିଲି ଆଉ
ଓହୋ ଆଉ ସକାଳୁ କଣ ଜଳଖିଆ ପତ୍ର ସବୁ ଖିଆ ଖିଇ ସରିଛି?
ହଁ ସକାଳୁ ଖିଆ ସରିଛି।
ଏଇ ଖରାକୁ ତ ଆଉ ଯୋଉ ହଁ ଏ ଭାରି ବିକଳିଆ ଲାଗୁଥିବ।
ହଁ ପରା।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
ଥଣ୍ଡା ଫଣ୍ଡା ଟିକେ ଥଣ୍ଡା ହେଇଯାଇଛି ପୁଣି ଏଇ ଯୋଉ ଧୁଆ ଧୁଇ ହବ ସେଥିରେ ଆହୁରି ଥଣ୍ଡା ବାହାରି ପଡିବ।
ହଁ ହଁ ସତ।
ବର୍ଷା ହେଉଛି ଖରା ହେଉଛି।
ହଁ ବା ଆମର ବା ଆମରି ଘରେ ଯୋଉ ପାଗ ଚେଞ୍ଜ ହେଇଗଲା ଆମ ମୋ ଶଶୁର ଜର ଥଣ୍ଡା ହେଲା। ତାପରେ ତାଙ୍କୁ ଜଷ୍ଟ ଛାଡିଛି ତା ଗୋଟେ ଦିନ ଛାଡିକି ମୋ ପୁଅର ଷ୍ଟାର୍ଟ ହେଇଗଲା। କାଲିଠୁ ଟିକେ କମିଛି ତାର।
ଆଛା।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
ଏଇ ମତେ ତ ସେଇଭଳିଆ ଦେହ ଖରାପ ହେଇଯାଇଥିଲା। ଥଣ୍ଡା ତଥାପି ଛାଡିନି ଆଉ ପୁଣି ଏରା ଯୋଉ ଧୁଆଧୁଇ ହବ ସବୁ ମତେ ପୁଣି ବୋଧେ ହେଇଯିବ।
ହଁ ହଁ ହଁ ଧୁଆ ଧୁଇ ହେଲେ ତ ସେଇଆ।
ହୁଁ ଆଉ ବାଡି ଫାଡିରେ କଣ ଲଗେଇଛନ୍ତି ନା ଲଗେଇନାହାନ୍ତି କିଛି?
ନାଇଁ ଆମର କିଛି ଲାଗେନି ଆମର ତ ବାହାରେ ମାନେ ଘର ଯେତେ ଯେତିକି ସେତିକି ଆଉ ମାନେ ଦୁଆର ନାହିଁ ନା କି କିଛି ନାଇଁ ଆମର ବାଡି ଫାଟି କିଛି ନାହିଁ ଖାଲି ଯାହା ଛାତ ଉପରେ ଫୁଲ ଫୁଲ ଗଛ ଲଗେଇଛି। ଆଉ ଲଙ୍କା ଗଛ ଲାଗିଛି ଏମିତି ସବୁ ଲଗେଇଛି ଆଉ।
ଛାତ ଉପରେ ଚାଷ କରିଛନ୍ତି ଆଉ।
ଏ ଅଳ୍ପ ଏଇ ଆଠ ଦଶଟା କୁଣ୍ଡ ଯାହା ଲାଗିଛି। ଆଉ ନହେଲେ ଆଉ କୋଉଠି ବାଡି ଫାଡି ନାହିଁ।
ହୁଁ ଆମର ଆ ନା ଆମର ଲାଗିଥିଲା ଶୀତ ଦିନେ ଏଇ ଖରା ଦିନେ ଯୋଉ ଗାଈ ଫାଈ ପଶିକି ଖାଇ ଦଉଛନ୍ତି ତ ଲଗଉନାହାନ୍ତି ଆଉ ଖ ଶୀତ ଦିନେ ହିଁ ସେ ବାଇଗଣ ଲଗେଇ ଥିଲେ ଟମାଟୋ ହେରିକା ବିନ୍ସ ହେରିକା ଶାଗ ସବୁ ଲାଗିଥିଲା ଆଉ। ଏ ବର୍ଷା ଦିନ ଆସିଲାଣି ଯଦି ଲଗେଇବେ ଯଦି କଣ ଲଗେଇବେ ଆଉ।
। ଓହୋ ଏ ଦେଶୀ ମାନେ ସବୁଠୁ ଭଲ ଦେଶୀ ପରିବାଟା ଖାଇବାଟା ବହୁତ ଭଲ ଲାଗେ ଟେଷ୍ଟ।
ହଁ ହଁ ବାଡିରେ ଯାହାଲେ ଲଗ। ଗେଇକି ଯୋଉଟା ଖାଇବ ସେ ବାହାରୁ ତ ସେ ସବୁ ସାର ଦିଆ ଖାଦ୍ୟ ହିଁ ଆସେ। ପରିବାଗୁରା ସବୁ ସାର ଦିଆ।
ହଁ। ନହେଲେ କିଣିକି ଖାଇବାରେ ସେଗୁରା କିଛି ଟଷ୍ଟ ନାହିଁ ତାର।
ହଁ ଟେଷ୍ଟ ବି ନାହିଁ ଦେହ ପାଇଁ ବି ଏତେ ଇଏ ନୁହେଁ ଭଲ ନୁହେଁ।
ହଁ। ତମର କଣ ସବୁ ବାଡିରେ ବାଡି ଜିନିଷ ନା ମାନେ କିଣିକି ଆଣ।
ନା କିଣିକି ଆଣା ହଉଛି ଏବେ ଆଉ ତ ବାଡିରେ କିଛି ନାହିଁ ଏମତି ଗୋଟେ ଗୋଟେ ବାଇଗଣ ଗଛ ଆସୁଛି ସେଇଥିରୁ ଗୋଟେ ଗୋଟେ ବାହାରୁଛି ଯାହା।
ହ
ଆଉ ସେ ଶୀତ ଦିନେ ହିଁ ଲଗା ହେଇଥିଲା ସେ ଟମାଟୋ ବିନ୍ସ ସେ ଶୀତ ଦିନେ ହିଁ ଲଗା ହେଇଥିଲା ନା ଏବେ ଆଉ କିଛି ଲଗେଇନାହାନ୍ତି
ଓ ହୋ
ବର୍ଷା ହେଲେ ବର୍ଷା ତ ଏ ଯାଇ ଭଲ ସେ ହଉନି ବର୍ଷା ଯଦି ହବ ଲଗେଇବେ ବୋଧେ ଆଉ
ବର୍ଷା ସବୁ ଫସଲ ମାନେ ଲାଗେ ଯାହା ଲଗେଇ ପାରିବ
ହୁଁ
ଆଉ ଖରା ସମୟରେ ତ ହବନି
ହଁ ପରା ନା ପାଣି ଫାଣି ସୁବିଧା ଅଛି ପାଣି ସୁବିଧା ଅଛି ଏଠି ଆମର କିନ୍ତୁ ଲଗଉନାହାନ୍ତି ଚାଷ କରିକି ଲଗେଇବା ଟା ଟିକେ ଅସୁବିଧା ହଉଛି ଆଉ
ହଁ ହଁ
ଓ ମୋ ହଜବେଣ୍ଡ ରହୁନାହାନ୍ତି ଘରେ ଶସ୍ତୁର ଯେ ସେ ବି ଏତେ କରିପାରିବେନି ଆଗରୁ ଏବେ ଟି କେ ଦେହ ଖରାପ ହେଇଯାଇଛି ତ ସେଥିପାଇଁ ସେ କରିପାରୁନାହାନ୍ତି
ହଁ ହଁ
ଆଉ ସେଥିପାଇଁ ଟିକେ ମାନେ ଚାଷ ବାସ କରି ହଉନି ନହେଲେ ସିଏ ଯଦି ଭଲ ଥାନ୍ତେ କରିଦିଅନ୍ତେ ଯାହା କ ବେଶୀ ତ ନାହିଁ ସେଇ ପନିପରିବା ଦିଟା ଲଗାନ୍ତି ଆଗରୁ ଆଉ ଆଗରୁଯେ ତେ ବେ ଳେ ତାଙ୍କ ଦେହ ଭଲ ପନିପରିବା ହିଁ ଲଗାନ୍ତି ଘରେ ଖାଇବା କଣ
ବୁଢା ମଣି ଷ ହେଲେ ବ ଳ ଥିଲେ ସେିନା ଯାକ
ହଁ ନାଇଁ ଦେହ ଖରାପ ହେଇଗଲା ବୟସ ଅଛି କିନ୍ତୁ ଦେହ ଖରାପ ହେଇଗଲା ତ ଆଉ କଣ ସେଥିପାଇଁ କରିପାରିନାହାନ୍ତି ହଳଦୀ ଫଲଦି ବି ଚାଷ କରନ୍ତି ହଳଦୀ ଲଗାନ୍ତି ସାରୁ ହେରିକା ଲଗାନ୍ତି
ଜା ହେ ଉ
ଏବେ ହଉନି କିନ୍ତୁ ମୋ ବାପ ଘର ପଟେ ଆମର ସବୁ ଲଗା ହଉଛି
ଓ ହୋ
ଭେଣ୍ଡି ବରଗୁଡି ସେ ଯୋଉ ଗୁଆଁର ସାରୁ ଆଳୁ ବାଇଗଣ ଟମାଟୋ କୋବି ସେ ସବୁ ଚାଷ ହୁଏ
ହଉ ତମର ସେପଟେ ତାହେଲେ ଚାଷ କରନ୍ତି ନାଇଁ
ହଁ ଘରେ ଘର ପାଇଁ କରନ୍ତି ମାନେ ବିକନ୍ତିନି ଯୋଉମାନେ ଅଲଗା କିବା କଥା ବି କନ୍ତି ନହେଲେ ଘର ପାଇଁ ହିଁ କରନ୍ତି ପ୍ରାୟ
ଓ ହଁ ହଁ ଆଉ ଯଉ ଏତିକି ଚାଷ ଆମର ଏପଟେ ତ ସେମିତି ବି ନାହିଁ ହ
ହଁ ନାଇଁ ଆମର ଘର ପଛପଟେ ବହୁତ ବଡ ଜାଗା ଅଛି ନା ଲଗେଇବାକୁ ସୁବିଧାାରେ
ଓହୋ ଆଉ ଜାଗା ଥିଲେ ସବୁ କରିବାକୁ ଭଲ ଲାଗିବ
ହଁ
ଯାହାର ଜାଗା ନାହିଁ ସେ କୋଉଠି ଲଗେଇବ ଆ କିିନ ଖାଇ ଦି ତା ଦିନ ଦର ର ନ ଆମରିଲ ଆମର ଯେତେବେଳେ ମୁଁ ଯେତେବେଳେ ବାହା ହେଇକି ଆସିଥିଲି ସେତେବେଳେ ଆମ ବା କରୁଥିଲେ କଖାରୁ ଲଗଉଥିଲେ ଭେଣ୍ଡି ଜହ୍ନି ଲଗାନ୍ତି
ହ ହଁ
କାଉହା ପଛରେ ଆଉ ସେ ଫସଲ ପ ଏଗୁରା ଆଉ ଇଏ କଲେନି। ଏଗୁରା ବହୁତ ପରିଶ୍ରମ ନା କଖାରୁ ସେଠି କରିବ ଯାଇକି ବିଲଟି। ଘରକୁ ବୋହିକି ଆଣିବେ ମାନେ ଘନ୍ ଟାକର ବାଟ। ଘରକୁ ବୋହିକି ଆଣିବେ ଇଏ କରିବେ ସେଇଥିପାଇଁ ଆଉ କିଛି କଲେନି ବନ୍ଦ କରିଦେଲେ।
ହଉ। ହଉ ଦିଦି ମୁଁ ରଖୁଛି ଟିକେ ହଉ, କାଟି ଦିଅନ୍ତୁ।